ଶୁଭ ସଖାଳ।
ହଁ କଣ କରୁଚନ୍ତି।
କିଛି ନାହିଁ ଏଇଠି ବସିଛି ଆଉ କଁ କରିବି।
ହଁ ହଁ। ନା ଖାଇବା ହେଇନି ମୁଁ ବି ବସିଚି ଉଠିଲେ ମାଗି କରିକି ଖାଇବୁ ଆଉ।
ହଁ। ଉଁ ଆଉ କଣ କରୁ ଯୋଉ ଘରେ କିଏ କିଏ ଅଛନ୍ତି।
ଘରେ ମୋ ମାମା ମୁଁ।
ଅଁହଁ ଆଉ ଆପଣ ଅଛନ୍ତି ଏ କୁଟିଆ ଭାଇ ଅଛନ୍ତି ଆପଣଙ୍କର।
ନାଇଁ ନାଇଁ।
ମାନେ ଗୋଟିଏ ଝିଅ।
ହଁ।
ହଁ ହଁ ଗୋଟେ ଝିଅ ଭଲ ଆଉ ନା। ହଁ।
ଆଉ ରୋଷେଇ ଆଜି ଗାଧୁଆ ବୋଳେ ରୋଷେଇ କଣ।
ଆଜି ଭ ଆଜି କଁ ଗରମ ଭାତ ହବ ଆଉ କଣ ଖିଆ ହବ ଆଉ।
ଅଁହଁ ବର୍ଷା ଟା ହୋଉଚି ନା।
ହୁଁ ବର୍ଷା ପକୋଉଚି ଯୋରେ ମାନେ
ହଁ ହଁ ହଁ ହଁ ବୋହୁତ ବର୍ଷା ହୋଉଚି।
ମୁଁ କେମି ଜାଣିବି।
ହଁ ଆ ହାଲୋ।
ହଁ କୁହ।
ହଁ ଆଉ ବର୍ଷା ପାଗରେ କୋଉଠିକି ଯିବେ।
କୋଉଠିକି।
ବୁଲିବା କୋଉଠି ଯିବେ ବର୍ଷା ପାଗରେ।
କିଛି ନାହିଁ ଘରେ ବସିକି କାମ କରିବା କଥା ଆଉ କଣ।
ହଁ।
ଫୁଣି ଆମର ପରୀକ୍ଷା ଆସିଲାଣି। ପରୀକ୍ଷା ଚାରି ତାରିଖ ଦିନ ଆସିଲାଣି ସୁଣି ମାନେ ଅଛି ଇଣ୍ଟରନାଲ ଅଛି।
ହଁ ହଁ।
ପରୀକ୍ଷା ଆସିଲାଣି ପଢାପଢି କରିବା ଆଉ ପଢାପଢି ହୁଏ ତାପରେ ଗୋଟେ ଗୋଟେ କାମ ଏମିତି ଆସୁଚି ମାନେ କିଛି କରିହୋଉନି।
ହଁ ହଁ।
ଆଉ ତମେ ରଜ କୁଆଡେ ଯାଇଥିଲ ବୁଲିବାକୁ।
ରଜରେ। ନା ରଜରେ ଆମର ବୁଲାବୁଲି କିଛି ହେଇନି ମୋରୋ ଗୋଟେ ଗୋଡୋ ଭାଙ୍ଗି ଯାଇଥିଲା ତ। ଆଉ ଗୋଡୋ ଟା ମୁଁ ଉଁ ଘରେ ଥିଲି ହଠାତ୍ ବାହାରକୁ ପଳେଇଲି ଆମ ପାହାଚ ଥିଲା। ଏଇଭଳିଆ କଲ୍ ଆସିଲା ମୁଁ ମୋ ମାଆଙ୍କର ଫୋ କଲ୍ ଆସ ସିଲା ମୁଁ ଟିକେ ବାହାରକୁ ପଳେଇଲି। ଆଉ ସେଇ ଟିକେ ଚପଲ ପିନ୍ଧିବୁଡୁ ଗୋଡୋ ଟା କେମିତି ମୋଡି ହେଇଗଲା ମୋଡି ହେଇଗଲା ତ ଗୋଡୋ ପୁରା ଫୁଲିଗଲା ରାତିରେ ନଅଟା ସାଢେ ନଅଟା ରାତିରେ।
ଓହୋ।
ଆଉ ଗୋଡୋ ଟା ଫୁଲିଗଲା ଆଉ ଚାଲିହେଲାନି ବିନ୍ଧିଲା। ଦେଖିଲା ଫଟ ଫଟ ଉଠେଇଲା ବେଳକୁ, ଗଳ
ଓହୋ! ତାର ଫ୍ୟାକ୍ଚର ହେଇଯାଇଛି ଆଉ।
ହଁ, ହଁ, ଏଇ ମାସେ ହେଲାଣି। ଏବେ ଖୋଲା ହେଇଯାଇଛି ଗୋଡ। ଆଉ ରଜ ହଁ, ହଁ ଚାଲୁଛି, ସେଇଭଳିଆ ଛୋଟ ଛୋଟେଇ ଚାଲୁଛି ଆଉ। ମାନେ ଗୋଡ ଟା ପୁରାଁ ଠିକ୍ ହେଇନି।
ନିଜ କାମ ନିଜେ କରିପାରୁଥିବ-ଅ।
ହଁ, ହଁ, ନିଜ କାମ କରୁଛି। ନ କଲେ ପେରେ ହବ ପିଲା ଅଛି ନା, ଘରେ ଛୋଟ ପିଲା। ଆଉ-ଉ କରୁଛି-ଇ, କଲେ ଟି ଗୋଡ ଟିକେ ମୋର ଫୁଲି ଯାଉଛି। ଫେରେ
ଫୁଲିଆଉଥିବ ଆଉଁ।
ହଁ, ଫେର ଟିକେ ରେଷ୍ଟ ନେଲାରେ, ଗୋଡ ଠିକ୍ ହେଇଯାଉଛି। ଏବେ କିଛି ଅସୁବିଧା ନାହିଁ। ଏଇ ମାସେ ଯୋଉ ବନ୍ଧା ହେଇଥିଲା ଗୋଡ ନା ପ୍ଳାଷ୍ଟର ହେଇଥିଲାଁ, ସେଇଟା ଟିକେ ଅସୁବିଧା ଥିଲା ଚାଲିଆ ପାଇଁ ଟିକେ ଅସୁବିଧା ଥିଲା।
ମୁଁ ତ ରଜରେ ଆମ ଏପଟରେ ରଜ ଭଲ ହୁଏ। କୋଦମ୍ ପାଳ ଆଉ, ଆମ ଗାଁରେ, ରଜ ଟା ଭଲ ହୁଏ ମାନେ ଆମ ଏପଟ ରେ ଯିଏ ଅଛି-ଇ, ସେ ଯୋଉ କୋଦମ୍ ପାଳ ରେ ଯିଏ ଅଛନ୍ତି ସିଏ ବିଧାୟକ ହେଲା। ସିଏ ମାନେ ପ୍ରତିିମାସ ମାନେ ରଜ ଟାଇମ୍ ରେ ତାଙ୍କୁ ଦିଅନ୍ତି, ସେ ଗାଁ ଙ୍କୁ ଦିଅନ୍ତି। ସେଇଠି ରଜ ଭଲ ହୁଏ ନା! ଲୋକ ଆସନ୍ତି ବୁଲିଆ ପାଇଁ, ବୁଲିବାକୁ ଯେ ଆସନ୍ତି, ତାଙ୍କୁ ପଇସା ଦିଅନ୍ତି। ଏମିତି ଲକ୍ଷେ ଦି ଲକ୍ଷ ଏମିତି। ତାଙ୍କ, ଇଚ୍ଛା ଯେତେବେଳେ ଯେ ଆରବର୍ଷ ଯେତେବେଳେ ଫାଷ୍ଟ ସେ ଜତିଥିଲେ! ଯୋଉ ବର୍ଷ ସେ ଜିତିଲେ, ସେଇ ବର୍ଷ ଲକ୍ଷେ କେତେ ଦେଇଥିଲେ। ଦେଢ ଲକ୍ଷ ବାଗିଆ। ତା'ପରେ ଏଇବଷ ଦେଇଛନ୍ତି-ଇ ସେଇଟା, ତିନି ଲକ୍ଷ ଦେଇଛନ୍ତି ନା କଣ କରିବା ପାଇଁ? ସେଠି ଦେଲେ ସେମାନେ ତାଙ୍କ ଆମ, ଗାଁର ଯିଏ ସରପଞ୍ଚ, ସିଏ ତାର ମାନେ କଣ କରେ କୁହେନି? ସେ ବାଉଁଶ ଫାଉଁଶ କିଣା ହେଇକି ଆସେନା, ବାଉଁଶ ଆଉ କିରି ଦୋଳି ଫୋଳି ସବୁ କିଣା ହେଇକି ଆସେ। ସେଇଠି ଗୋଟେ ବଡ ପଡିଆଡ଼େ ଅଛି। ସେ ପଡିଆ ରେ ସବୁ ଲଗା ନଈ ପାଖ୍ ହଁ, ପଡିିଆ ଟା। ସେଇଠି ତ ମ-ମାନେ ଆମ୍ବଗଛ ଅଛି ତିନ ଚାର ଟା। ସେଠି ଲଗା ହୁଏ। ତା'ପରେ ଗାଁ ମାନେ ବହୁତ ଗାଁ ରୁ ଆସନ୍ତି, ସେଠି ଖେଳା ହୁଏ। ତା'ପରେ ଆମ ଗାଁରେ, ଆମ ଗାଁରେ ସରପଞ୍ଚ ପଇସା ଦିଏନା। ଆମ ଗାଁ ରେ ସବୁ, ଏଇ ଯୋଉ ଛୁଆ ମାନେ ତାଙ୍କ ନିଜ ହାତରୁ ପଇସା ଖର୍ଚ୍ଚ କରନ୍ତି। ଆଉ ସରପଞ୍ଚ କେତେ! ମାନେ ଅଳ୍ପ ଦିଏ ଆଉ। ଯୋଉ ବର୍ଷ ଜି ତି ଥିଲା। ସେଇ ବର୍ଷ ଖାଲି ରଜ ପାଇଁ ପଇସା ଦେଇଥିଲା। ଆଉ, ତା'ପରେ ପଇସା ଫଇସା ନାହିଁ।
ଓ, ଜିତିଗଲେ ଆଉ ଦେବେ କାହିଁକି?
ତା'ପରେ ସେଇ ଲୋକ ମାନଙ୍କର ସେଇଆ। ଜିତିବା ପାଇଁ ହିଁ ଦିଅନ୍ତି। ତା'ପରେ ଜିତି ସାଇଲା ପରେ, ତା'ପରେ ତମେ କିଏ ନା ମୁଁ କିଏ? ମୁଁ ତୁମକୁ ଚିହ୍ନିନି ଏମିତି। ତା'ପରେ ତମେ ବି ଯିବ୍ ତ ଗୋଟେ ଦସ୍ତଖତ ପାଇଁ ତାଙ୍କତିକି ତମେ ଅଧଘଣ୍ଟେ ଠିଆ ହବ। ଆଉ ଯେ ଭଲପାଏନି ମାନେ ତମ ଘରେ ଆସିକି, ମାନେ ଡାକିକି ତମ କତିକି ନେଇଯିବ। କି ହଉ, ଚାଲ ଚାଲ କଣ କାମ ଅଛି ମୁଁ କରେଇଦେବି।
ହଁ ହଁ ହଁ।
ସାମାନ୍ୟ ଗୋଟେ ମୋ ମାମାର ବି ଏଇ ଯୋଉ ଭତ୍ତା ପଇସା ହେଲା। ମୋ ମାମା ର ଭତ୍ତା ପଇସା-ଆ ଶେଷର, ଆଉ ମୋ ବାବା ମୁଁ ଜାଣି ଆସିଛି, ଯେତେବେଳେ ମୁଁ ଛୋ ପଡ଼ି ଯାଇଥିଲି ଦି ବର୍ଷ ର ହେଇଥିନି। ଏ ବଡର ମଙ୍ଗନ ହେଲା ଦି ବର୍ଷ ରଉନି ତା ମୁନ୍ତବେଳେ ପଢିଲି ପ୍ଲସ ଟୁ ଫାଷ୍ଟଇଅର ଯେତେବେଳେ ପଢିଲି ସେଇ ବର୍ଷ ମୋ ମାମା କୁ ମିଳିଲା ଭର୍ତ୍ତା ବି ପାଇଲାଠୁ ଅନଉଥା କେତେ ଅଠର ବର୍ଷ ମୋତେ ହେଲାଣି ଅଠର ବର୍ଷରେ ମୋ ମାମାଙ୍କୁ ମିଳିଲା ଭ ହେଲା କେମିତି ଚାଲିଗଲା ତାପରେ ଗୋଟେ ଲୋକ ଟେ ରାଗିକି ଏମିତି କରେଇଦେଲା। ଦିଦି କରେଇଦେଲା ସେ କଣ କହିଲା କୁହନି ସେ ଲୋକଟା କହୁଚି ଆଉ ଗୋଟେ ଲୋକଟା କହୁଚି କହୁଚି ଆଉ ତମର ମୁଁ ଚାପିକି ରଖିଥିଲି। ସିଏ କରେଇଦେଲା ହଉ ହଉ ତାପରେ ତାକୁ ତାପରେ ଆମର ମାନେ ଅଛି କୋଠା ଘର ଅଛି ହେଲା କୋଠା ଘର ଅଛି କି ଇଦ୍ରାବାସ ଆମର ଆସିଥିଲା ହେଲା। କି ଦିନ୍ତା କଥାଆସିଚିନା ତୁନତୁର ମାଳ ଖାଉନି ସେ ଇନ୍ଦିରା ବାସକୁବି କାଟିଦେଲେ।
ହଁ ଏ ଲୋକ ଅଛନ୍ତି ନା କାଟି ଦଉଛନ୍ତି।
ସେଇ ରାାଦଛନ୍ତି କାରଣ ଆମର ମୋ ଦାଦା ପଡେବ ମିଶିକି ତାନ୍ତିୁ କଣ ପାଞ୍ଚ ଜଣଙ୍କ ମାନେ ଚାରି ଜଣ ମାନେ ଚାରି ଜଣ ପାଞ୍ଚ ଜଣ ମିଶିକି ସେଇ ଭୟ ଥିଲେ ମାନେ କିନ୍ତୁ ରୁମ ମାନେ ସମସ୍ତଙ୍କର ମାନେ ଦି ଦି ଭାଗ ପଡି ଥିଲା କିନ୍ତୁ ଆମ ଆଗରେ ଗୋଟେ ଗୋଡ଼ି ଥିଲା ଆଉ ଗୋଟେ ଭାଗରେ ଆମେ ଆଉ କରିପାରିଲୁନି। ପଇତା ବଦଳେଇଲାନି କହିପାଇଲିନି ଯେନ୍ତି ନକହି ପାଇଲି ତାପରେ ଆମର ଇନ୍ଦ୍ରାବାସ ତେ ମିଳିବ। ମିଳିବ ବୋଲିକି ସିଏ ମାନେ ଅନ୍ତି କାଗଜ ପତ୍ର ଡେଇଥିଲୁ। ପିଲା ଭିତେରେ ଡେରି ହେବି ମିଟି ଆଉ କାଇଁ ଦଉନାହାନ୍ତି।
ହଁ।
ଏମିତି ଲୋକ ଥାଆନ୍ତି ଗୋଟେ ଗୋଟେ ଗାଁରେ ସରପଞ୍ଚ ବହୁତ ଭଲ ଆଉ ଗୋଟେ ଗୋଟେ ଗାଁରେ ସରପଞ୍ଚ ଏମିତି ମାନେ ନ କହିବା ଭଲ।
ହଁ ସରପଞ୍ଚ ସରପଞ୍ଚ ସରପଞ୍ଚ ସାଙ୍ଗେରେ ଯିଏ ସବୁ ରହନ୍ତି ନା।
ଅଛନ୍ତି ସାଙ୍ଗେରେ ଯେ ଥାଆନ୍ତି ନା ଗୋଟେ ଗୋଟେ ଲୋକ ମାନେ ଏତି କିଏ ନଥାନ୍ତି?
ହଁ।
ତା ମାନେ ମାନେ ତା ଦଳରେ ଅଛି କହିଁ ତାକୁ କାଇଁ ଦବା। ସେ ଏମିତିଥାନ୍ତୁ ଆମ ଗାଁରେ ଦି ଦଳ ଗୋଟେ ହେଲା ପଦ୍ମ ଗୋଟେ ଶଙ୍କ। ତାପରେ ଖଙ୍କଦଳରେ ମାନେ ମାନେ ଦେଖ ଆମେ ଥିଲୁ ଯେତବେଳେ ମୋ ବାପା ଥିଲେ ସେତବେଳେ ଆମେ ଥିଲୁ।
ହଁ ହଁ ହଁ ହଁ ହଁ।
ତମେ ମୋ ଧାର ଯେତେବେଳେ ଜଣଙ୍କର କେହି ନଥିବେ ସାହା ଭରସା ସିଏ ଆଉ ପଚାରିବକି ପଚାରିବେନି ତେଣୁ ଯେତେବେଳେ ସେମାନେ ଟିକେ ନଦେଲେ ଯେତୋବେଳେ ମୋ ମାମାର ଭତା ପଇତା କରିଦେଲେନି ସେତେବେଳେ ତାପରେ ମୋ ମାମା ଏଇରୁ ଏମାନଙ୍କୁ ଆମ ଘରେ ଯେତେବେଳେ ମାନେ ଥିଲା ତାଳ ଘର ଥିଲା। ତାଳଘର ଥିଲା ଆମର ସେ ଘରେ ଭତା ପକେଇଥିଲା ହେଲା ସେ ଭ ସେ ସେଠୁ ମୋ ମାମା ସମସ୍ତଙ୍କୁ ଏଇ ଯୋଉ କାର୍ଡ ପିଛା ଦିଆହଉନଥିଲା
ହଁ ହଁ ହଁ ସିଏ ଦେହଉଥିଲା କେତେବେଳେ? ଯେତେବେଳେ ବାତ୍ୟା ହେଇଥିଲା ନା କଣ?
ବାତ୍ୟା ହେଇଥିଲା କୋଉ ମସିହାରେ କୁଅନି? ଦୁଇ ହଜାରେ ଦୁଇ ହଜାର ଅନେଶତ ନୁଅଁ। ନା ସେ କଥାା ନୁଅଁଏଇ ଯୋଉ ଦୁଇ ହଜାର ସତରରେ ନା କଣ ହେଲା ସାନ ଭିଆ ଆଣିଥିଲା। ଗୋଟେ ପାଲ ଦିଆହଉଥିଲା କାର୍ଡ ପିଛା ହେଲା ଯହାର କାର୍ଡ ହେଟୁ ମୋ ମାମା କହିଲା କି କାର୍ଡ ଆଉ ଡ଼ିଅ ବୋଲିକି ହେଲା କାର୍ଡ ରେ ମାନେ ଇଏ ଦିଅ ବୋଲି କି ଲାଉ ହେଟୁ ଆଉ ଗୋଟେ ଲେଟା ହେଟୁ ବାହାରିକି କହିଲେ କହିଲା ସରସ୍ପେଣ୍ଟ ଆସିଲେ ଗଭ ହେଲା ହେଟୁ ମୋର ଗୋଟେ ଦାଦା ହେଲେ ହେଲା ସିଆଡୁ ତୁ ଜାଣିବା ଦରକାର କି ମୁଁ ଭାଉଜ ଆଣିନି। ମୁଁ କେନ୍ତି ପାଲ ନେଇକି ପଳେଇବି ତୁ ସେଇଠି ଭାଉଜ ଆସିଚି ତାକୁ କାଇଁ ପାଲ ଦଉଲନି ତାହେଲେ ମୁଁ ପାଲଟା ନେବି ସେ କଥା ନ କହି କି ନିଜେ ନେଇଆଲା ସେ ପାଇଲା ହେଲା କି ନେଇଆଇଲା ହେଟୁ ମୁଁ ହେଟୁ ମୋ ମାମା କଣ କଲା କଣ ଆଉ ତ ନାଇଁ ମୁଁ ନେବିନି ଆଉ ମାମା ପଳେଇ ଆସିିଥିଲା।
ହଁ ହଁ।
କୁ ନେବିନି ସେଇ ଦିନ ଠାରୁ ମଁ ମାମା ଆଉ ସେପଟ କାଉଟା କରେ।
ଓହୋ ଏବେ ତ ଇଲେକ୍ସନ ଆଇଲାଣି ଫେର ଛିଡା ହେବେ।
ହଁ ଏବେ ତ ମାନେ ଇଲେସ୍କନ ଆସିଲାଣି ନା। ଏଇ କଣି ସେ ପୁଣି ମାଟି।
ହଁ ହଁ।
ରିଟୋ ଆଉ
ହ୍ୟାଲୋ ହଁ କୁହନ୍ତୁ।
କଣ ସେଆବା ସେଇ ଯୋଗୁୁରୁ
ହଁ
ଇଏ କରନ୍ତି ହେ ହୁଁ। ମାମା ନାଇଁ ଘରୁକୁ ଯାଇଛି।
ଏ ମାଆ।
ଆଉ କଣ ତମେ କୁହ?
ମୋର ଏଇ ବସିଛି ଆଉ ରୋଷେଇ କରିବା ଡିଉଟି ଗାଧୁଆବେଳେ ରୋଷେଇ ଖାଲି ହବ ଆଉ। ଖାଇବୁଆଉ ସକାଳୁ ଖାଇବା ହେଇନି ମ୍ୟାଗି ଟିକେ ହବ। ଖାଇବୁ ତାପରେ ଗାଧୁଆବେଳ କଥା ଭାବିବା ଆଉ।
କଣ କଣ କରିବି ଦୁଇତିନି କିଲୋ ନେଇକି ତିନି ଚାରି କିଲୋ ଆଳୁ ନେଲି। ହାଲୋ ହଁ କୁହ ଆଉ କଣ କୁହ।
ଆଉ କୋଉ ପିଠା ଭଲ ଲାଗେ ଖାଇବାକୁ।
ପିଠା ମୁଁ ସବୁ ପିଠା ତ ଖାଏ କାକରା। ବାରା ହଁ ଚକୁଳି ଏସବୁ ଖାଏ।
ହଁ ହଁ କଣ ଭଲ ଲାଗେ?
ଚକୁଳି ପିଠାତ ଭଲଲାଗେ ଆଉ।
ହଁ ହଁ ଚକୁଳି ପିଠା ତ ଖାଲି ଚକୁଳି ପିଠା ନା ତର କାରି ତାସାଙ୍ଗରେ ଭଲ ଲାଗେ ହଁ। ଓହୋ ସମସ୍ତଙ୍କୁ ତ ପସନ୍ଦ ମଟରତରକାରୀ ଚକୁଳିପିଠା ଆଉ।
ଆଉ
ହଁ। ଆଁ ଆଉ ଏ କଥା ଆଉ। ବର୍ଷା ତ ବହୁତ ବର୍ଷା ହଉଛି ଆଉ। ଘରୁ ଭାହାରି ହଉନି ଆମର ଏଠି ଟିକେ କମିଲା ବର୍ଷା। ଟିକେ କମିଲା ବର୍ଷା।
କମିନି ବି ଜମା ବର୍ଷା ଆମ ଏପଟେ।
ହଁ ହଁ ଏ ଲଘୁଚାପ ହେଇଛି ତ ସେଇଥିପାଇଁ ବର୍ଷା ଟା ହଉଛି ଆଉ।
ଆଢୁଆ ହଉ ତୁମେ ଯାଅ କଣ କର ଆସିଲେ ମୁଁ ପଛରେ କଲ୍ କରିବି।
ହଁ ହଁ ହଁ ରଖ ବାଏ।